ଭାଇ କଣ କର
ମୁଁ ଅଛି ଶ୍ରୀକାନ୍ତ ଭାଇ ତୁମେ କଣ କରୁଚ?
ଆ ମୋଲ ଅସି ଏବେ ତ ଖାଇକି ଆସିଲି। ଆ ଆଜି ପିଜିରେ ତ ରହୁଚି ଜାଣିଚ ବେଙ୍ଗଲୁର ରହୁଛି ଖାଇକି ଆସିଲି ବଦେ ଦେଖିଲି ବୋହୁତ ଦିନି ହେଲା କଲ୍ ଫଲ୍ କିଛି କରିନେଇ କଥା ବାର୍ତ୍ତା ହେଇନି ତ ଟିକେ ମନେ ପଡିଲା ତମ କଥା ଆଜି। ଟିକେ କଲ କରିଦେଲେ ଆଉ ତମ ଦେହ ଫିଅ ସବୁ ଭଲ ଅଛି।
ହଁ ହଁ ମୋର ଭଲ ଅଛି ଆଉ ତୁମେ କଣ କରୁ ଭଲ ଅଛ କି?
ହଁ ମୋର ତ ଦେହ ଭଲ ଅଛି ଏ ଟିକେ ବେଙ୍ଗଲୋରରେ ଟିକେ କ୍ଲାଇମେଟ୍ ଚେଞ୍ଜ ହେଇଯାଇଥିଲା। ଆଉ ଟିକେ ଏମିତି ଜର ଫର ଧରିଦେଇଥିଲା ଏବେ ଦୁଇ ତିନି ଦିନ ହେଲା ଟିକେ ମେଡିକାଲ ଯାଇକି ଏବେ ଟିକେ ଭଲ ଲାଗୁଚି। ସେ ଟିକେ ଅଛି ଆଉ ଘର ଲୋକ ତମର ସମୁ କେମିତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି। ତୁମେ କେତେ ଦିନ ହେଲା କଲ୍ କରିନଥିଲ ମୁଁ ବି ଭାବିଲି କଲ୍ କରିବି କେମିତି ଅଛ କେମିତି ନାହିଁ ସବୁ ପଚାରିବାକୁ ଭଲ ହେଲା ତମେ କଲ କରିଦେଲ। ଟିକେ କଥା ଆଜି ମୋ ମନ ହେଉଥିଲା ତମ ସହ କଲ୍ କଲେ କଥା ହେବା ଆଉ, ଆଉ ତୁମେ କଣ? କଣ କରୁଚ ବର୍ତ୍ତମାନ ଏବେ?
ଆଚ୍ଛା ଆଚ୍ଛା ମୋର ବି ତମ କଥା ମନେ ପଡୁଥିଲା ଏବେ ତ ବର୍ତ୍ତମାନ ଖାଇକି ଆସିଲି। ଏମିତିରେ କିଏ ଛାତ ଉପରେ ପବନ ଖାଉଚି। ଆଉ ଜାଣିଚ ତ ଅଫିସ ଯାଉଚି ସକାଳ ନଅଟା କୁ ଆସୁଚି ପୁଣି ପାଞ୍ଚଟା କୁ। ଦିନ ସାରା ଅଫିସ ରହି ରହି ପୁରା ବି ବହୁତ ବିରକ୍ତ ହେଇଗଲିଣିି। ଆଉ ତମର କଣ ଖାଇବା ପିଇବା ସବୁ ସରିଗଲା?
ଆରେ ନା ନା ମୋର ଖାଇବା ସରିନି ମୋ ମା ମା ବର୍ତ୍ତମାନ ରୋଷେଇ କରୁଛନ୍ତି। ବଜାରକୁ ଯାଇଥିଲି ମାଙ୍କ ସହିତ। କିଛି ରାସନ ସାମାନ ଆଣିବାକୁ। ର ରାସନ ସାମାନ ନହେଲେ ଖାଦ୍ୟ ପ୍ରସ୍ତୁତି କରିହବନି ନା। ତ ସେଥିପାଇଁ ରାସଲ ଝର ଟିକେ ଯାଇକି ଆଣିଲୁ। ଏ ମା ଖାଦ୍ୟ ପ୍ରସ୍ତୁତି କରୁଚନ୍ତି। ଖାଦ୍ୟ ପ୍ରସ୍ତୁତି କଲା ପରେ ଖାଇବୁ। ଆଚ୍ଛା ତୁମେ କଣ ଖାଇଲ ଆଜି?
ଆଛା ମୁଁ ଖାଇଲି ଆଜି ହେଇଥିଲା ଆମର ଭାତ ଡାଲି ଜହ୍ନୀ ତରକାରୀ। ଆଉ ରୁଟି ବି ହେଇଥିଲା। ଆଉ ଆମର ସେପଟେ ତ ଜହ୍ନି ତରକାରୀ ଏପଟେ ନାହିଁ। ଏପଟେ ଟିକେ ଅଲଗା ଟାଇପ୍ ର ରାନ୍ଧ ରୋଷେଇ କରୁଚନ୍ତି। ଯାହାବି କୁହ ଆମ ପିଜିଟା ଗେ ଭଲ କାରଣ ରୋ ବିହାରୀ ଲୋକ ଟି ରାନ୍ଧୁଚି ଭଲ ରାନ୍ଧୁଚି। ଆଉ ଯାହାହଲେ ତ କଷ୍ଟ ଆଠ ବର୍ଷ ଦି ମାସ ହେଇଗଲା ହେଇକି ବେଙ୍ଗଲୋରରେ ଆଉ ମାତ୍ର ଦଶ ଦିନ ରହିଲା ଦଶ ଦିନ ପରେ ଓଡିଶା ଆସିବି। ମୁଁ କଣ କହୁଥିଲି କି ଲଳିତ ସହିତ କଥା ହଉଥିଲି ସିଏ କହୁଥିଲା ହଁ ସିଏ କହୁଥିଲା ବହୁତ ଦିନ ହେଇଗଲାଣିି ଭାଇ ଗୋଟେ ବଣ ଭୋଜି ଟେ କରିନେ ମୁଁ କଣ କହୁଥିଲି ବଣ ଭୋଜି କରିବା କି ଏଇ
ହଁ ଠିକ୍ କଥା କହିଲ ମୁଁ ବି ଲଳିତ ସହିତ କଥା ହେଇଥିଲି କହିଲେ ଶ୍ରୀକାନ୍ତ ବର୍ତ୍ତମାନ ଆର ବେଙ୍ଗାଲୋର ଅଛନ୍ତି ଆସିଲେ କ ଆସିଲେ ତାଙ୍କ ସହିତ କଥା ହବା। ବଣଭୋଜି ଟିକେ କରିବା ମୁଁ ବି ରାଜି ଅଛି ତୁମେ ବି ରାଜି ଅଛ ତ?
ହଁ ହଁ ଭାଇ ନିଶ୍ଚୟ ନିଶ୍ଚୟ ମୁଁ ତ ରାଜି ଅଛି। କାରଣ ବହୁତ ଦିନ ହେଲା ସବୁ କିଏ କୋଆଡେ ପଳେଇଲେ କିଏ ଏଇଠି ପଢିଲା କିଏ ବାହାର ଦେଶ କୁ ଗଲା। କିଏ କଣ କଲା? ବହୁତ ଦିନ ହେଲା ଆମେ ଆଉ ବଣଭୋଜିରେ କରିନି ଦୁଇ ବର୍ଷ ପାଖପାଖି ହୋଇଗଲା। ଭାବୁଚେ ସବୁ ସାଙ୍ଗ ସାଥୀ କଥା ହେଇକି ଗୋଟେ ବଣ ଖୋଜୁରୀ କରିବା। ମୁଁ କଣ କହୁଥିଲି ଗୋଟେ କଣ ଭଲ ଜାଗା ତମେ ଜାଣିଛ ଯୋଉଠିକି ବଣଭୋଜି କଲେ ଭଲ ଲାଗିବ ଟିକେ ପାଣି ସୁବିଧା ଥିବ? ସବୁ ସମାନ ସୁବିଧା ଥିବ ଯେମିତି।
ଆଚ୍ଛା। ତମେ କହିଲ ଆମ ସହରଠୁ ମାନେ ପାଖ ନା ଦୂର ଦୂର ଜାଗା।
ଆରେ ଯାହା ବି ହଉ ବେଶୀ ଦୂର ନୁହେଁ ବେଶୀ ପାଖ ନୁହେଁ ଯାହା ଦଶ, ପନ୍ଦର, କୋଡ଼ିଏ କିଲୋମିଟର ଭି ଯଦି ହଉ। କାରଣ ବହୁତ ପାଖ ହେଲେ ବି ମଜା ଲାଗିବନି ଏଠି ଦୂର ଗଲେ ବାଇକ ଫାଇକ ରେ ଟିକେ ସାଙ୍ଗସାଥି ମଜାମସ୍ତି କରିିକି ଯିବା। ଟିକିଏ ଭିଡ଼ିଓ ଫିଡଓ ବନେଇବା ହଁ ସେଇ କଥା କହୁଥିଲି ତମେ କଣ ଭଲ ଜାଗା ଦେଖିଲେ ଟିକେ ନାଁ କହୁନ?
ମୋ ମତରେ ଯୋଉ କୁକୁଡ଼ାଖୁଣ୍ଡି ଡେଇଁଲା ପରେ ମାଆ କାଳୁଆଙ୍କ ପୀଠ ଅଛି। ସେଠି କରିଲେ କେମିତି ହୁଅନ୍ତା ବଣଭୋଜୀ।
ହଁ! ଏଇଟା ବି ଭଲ ମୁଁ ଶୁଣିଛି ମା କାଳୁଆଙ୍କ ଭଲ ପୀଠ। ମୁଁ କଣ ପଚାରୁଥିଲି ସେଠି ପାଣି ସୁବିଧା କାଠ ପାଠ ସବୁ ସୁବିଧା ମାନେ ହଣ୍ଡା ହଣ୍ଡି ସବୁ ମିଳିବ ତ ସବୁ ସୁବିଧାରେ।
ଆରେ ହଁ ହଁ ମୁଁ ବର୍ତ୍ତମାନ ଗୋଟେ ଦୁଇ ମାସ ତଳେ ଆମ କଲେଜ ର ଗୋଟିଏ ବଣଭୋଜ ଟିଏ କରିଥିଲୁ ସବୁ କିଛି ସୁବିଧା ଅଛି। ଏବଂ କାଠ ହଣ୍ଡାହାଣ୍ଡି ପନିପରିବା ସବୁ କିଛି ଶସ୍ତାରେ ମିଳୁଛି। କା କାଠ ତ ଗୋଟେ ବିଡା ପଚାଶ ପଚାଶ ଟଙ୍କାରୁ ଷାଠିଏ ଟଙ୍କାରେ ମିଳିଥାଏ। ଏବଂ ହଣ୍ଡା ହାଣ୍ଡି ଏଇ ଆଣିଲୁ ଯେ ସତୁରିରୁ ଅଶି ଟଙ୍କାରେ ସବୁ କିିଛି ହେଇଗଲା। ସେଠି ହିଁ କରିବା ଭାବୁଛି ମୁଁ।
ହଁ ହଁ ଏଇଟା ତ ଭଲ ଆଇଡିଆ। ହେଲେ ମୁଁ କଣ କହୁଥିଲି କରିବା ତ ତମେ କହିଲା ପରିକା ଆମ ମା କାଳୁଆଙ୍କ ପିଠ ଯୋଉ କହୁଛ କୁକୁଡ଼ାଣି କେତେ ଦୂର ସେଇଠି ହିଁ କରିବା ଆଉ ଏବେ ଆଜି ଏବେ ତ ହବନି କାରଣ ମୁଁ ଆସିବି ଦଶ ଦିନ ପରେ ଲଳିତ ଆସିବ ପୁଣି
ହଁ ଲଳିତ ତ ଲଳିତ ବର୍ତ୍ତମାନ ଭୁବନେଶ୍ଵର ପଳେଇଲା ଦୁଇ ଦିନ ତଳେ ମତେ ବି କହିଲେ ଆସ ଯିବା କିନ୍ତୁ ମୋର ଇଆଡେ କାମର ବ୍ୟସ୍ତତା ମୁଁ ବି ଯାଇପାରିଲିନି।
ହଁ! ସେଇଟା ବା। ମୁଁ କଣ କହୁଥିଲି କରିବା ତ ଅଗଷ୍ଟ ମାସ ପରେ ସେ ବିଭୁ ବୋଲି ଗୋଟେ ପିଲାଟେ ଆସିବ ଅଗଷ୍ଟ ମାସ ପରେ କରିବା ଅଗଷ୍ଟ ଦଶ ପନ୍ଦର ଆଡକୁ କରିବା ଆଉ କେମିତି ରହିବ ଏତେ ଦିନ ପରେ କଲେ?
ହଁ ଠିକ କଥା କହିଲ ବିଭୁ ଭାଇ ମତେ କଲ କରିଥିଲେ ଆଜି କହିଲେ କି ମୁଁ ଅଗଷ୍ଟ ମାସରେ ଯାଉଛି। ସେ ଗୋଟେ ବଣଭୋଜି ଟିଏ କରିବା ଆଚ୍ଛା କଣ କଣ କରିବା ସେ ବଣଭୋଜିରେ ଭାବିଛ କି?
ହଁଁ ଭାବିଛି ଲଳିତର ମୋର ଲଳିତର ମୋର କଥା ହଉଥିଲୁ ସବୁ ଭୋଜିରେ ତ ଆମେ କରୁଛେ ମାଛ ଚିପ୍ସ ଚିକେନ କମନ ରହୁଛି ଏଇ ଭୋଜିରେ ଆମେ କଣ କରିବା ଟିକେ ଭାତ ଡାଲି ଆଉ ମଟନ କଷା ଗୋଟେ କରିକି ଆଉ ନାଁନ ଆମେ ହୋଟେଲ କି ରେଷ୍ଟୁରାଣ୍ଟ ରୁ କିଣିକି ଆଣିଦେବା। ଠିକ ଅଛି ନା କିଣିଦେଲେ ସେ ନାଁନ୍ ଗୋଟେ ଗୋଟେ ପଡିବ ଖାଇବା ଯାହା ଭାତ ଅଳ୍ପ ଟିକେ ରାନ୍ଧିକି ଚିକେନ୍ କଷା ସହିତ ଆମେ ଗୋଟେ ନଡିଆ ପକେଇକି ଗୋଟେ ବାଗେଇ ରି ଗୋଟେ ଚିଙ୍ଗୁଡି ତରକାରୀ ଟେ କରିବା ଯାହାକି ଭାତରେ ବି ଆମେ ଗୋଳେଇକି ଖାଇ ପାରିବା।
ଆଚ୍ଛା! ହଁ ଠିକ କଥା କହିଲ ଆଚ୍ଛା ମଟନ ଯୋଉ ଆଣିବା ଯାହେଲେ ବି ତ ଆମ ଠୁ ଆମକୁ ଛଅଶହ ସାତଶହ ଟଙ୍କା କିଲୋ ପଡିଯିବ। ତ କେତେ ଟଙ୍କା ଲାଖେ କଣ ଚାନ୍ଦା ଟିକେ ପକେଇବା କଣ ଭାବିଛ କି?
ହଁ ସେଇ କଥା ତ ଭାବିଛୁ ତମେ କହିବା କଥା ଠିକ କଥା ଆମେ ଆମେ ଭାବୁଥିଲୁ ଲଳିତ ତମେ ମୁଁ ତିନ୍ ସେ ବିଭୁ ଚାରି। ଆଉ ଗୋଟେ ସନ୍ଦୀପ ବୋଲି ସାଙ୍ଗ ଆସିବ ଆମେ ଛଅ ଜଣ ପାଞ୍ଚ ଜଣ ଛଅ ଜଣ କରିବା ଯାହାଭି ଗୋଟେ କେଜି ମଟନ ଆଣିଲେ ହେଇଯିବ ହେଲେ ଜଣ ପିଛା ମତେ ଲାଗୁଚି ଦୁଇଶହ ପଚାଶରୁ ଦୁଇ ତିନିଶହ ଭିତରେ ପକେଇଲେ ସବୁ ପଳେଇଆସିବା ଆମେ ମନେ କର ଭାବୁଛେ ଆମେ।
ନା! ନା! ବୋହୁତ ବୋହୁତ କମ ହେଇଯିବ। ଯଦି ଚିଙ୍ଗୁଡି ବି କରିବା ତାହେଲେ ତ ଅଧିକ ଟଙ୍କା କିଛି ପକେଇବାକୁ ପଡିବ। ଆଛା ଚିଙ୍ଗୁଡି ଆିଣବା କେଉ ଚିଙ୍ଗୁଡି ମିଡିୟମ ସାଇଜ୍ ଆଣିବା ନା ବାଗଦା ଚିଙ୍ଗୁଡି ଆଣିବା?
ହଁ ତମେ ବି କହିଲ ଠିକ କଥା ଚିଙ୍ଗୁଡି ଯଦି କରିବ ଅଧିକ ପଡିବ ନାଇଁ ମୁଁ କଣ କହୁଥିଲି କି ଚିଙ୍ଗୁଡି ତ ପଛେ କଥା ଆମେ ଯଦି ଖାଲି ମଟନ କରିବା ତ ରାଇସ ଟା ତ ସେ ବିିଭୁ ଆଣିଦବ ତା ତାଙ୍କ ଫ୍ୟାକ୍ଟ୍ରି ଅଛି ରାଇସ ଫ୍ୟାକ୍ଟ୍ରି ଆଉ ମୁଁ ତ ଆମ ଘରରୁ ଟମାଟୋ ପିଆଜ ଆଳୁ ସବୁ ପନିପରିବା ଧରି ପନିପରିବା ଦୋକାନ ଅଛି। ଆଉ ଯାହା ଆମକୁ ମଟ ଚିକେନ ଟାକା ଆଣିବା ମସଲା ମସଲି ଆଣିବାକୁ ପଡିବ ଆଉ ଚିଲି ଫିଲି ସବୁ କୋଉ ସାଙ୍ଗ ସାଥି ସବୁ ଆଣିଦେବେ କହିଲେ। ସେଥିପାଇଁ ଭାବଛି ତିନିଶହ ପକେଇଲେ ତିନିଶ ତିନିଶହ ହେଲାକୁ। ତିନିଶ କି ତିନିଶହ ପଚଶ ପକେଇଲେ ହେଇ ଯିବ ମୁଁ ଭାବୁଛି ଆଉ।
ହଁ ଠିକ୍ କ ଠିକ କଥା କହିଲ। ଆଚ୍ଛା ଆଉ କଣ କଣ କରିବା ନା ମଟନ୍ ଚିଙ୍ଗୁଡ଼ି ହିଁ କରିବା।
ହଁ ନା ବେଶୀ କଲେ ବୋହୁତ ବିଜାର। କହିଁକି ନା ଛଅ ଜଣ ନା ଖାଇବାନି। ହବ ଯଦି ସାଲାଡ ଗୋଟେ ତ କରିବା ନିଶ୍ଚୟ। ସାଲାଡ ଭାତ। ଆଉ ମଟନ ତରକାରୀ ଗୋଟେ କରିବା। ତା ସାଙ୍ଗରେ ହବ ଯଦି ସମ୍ଭାବନା ହଉଛି ପାମ୍ପଡ଼ ଟିକେ ଥିଲେ ପାମ୍ପ ଟିକେ ଛାଣିବା ଖାଇବା ପାଇଁ ଖାଲି ଟିକେନି ଏମିତି ଆମର ଏମିତି ମାନେ ଭାତ ଭାତ ନ ଖାଇବା ପୂର୍ବରୁ ନାଇଁ ଯଦି ଭାତ, ସାଲାଡ, ମଟନ କସା ହିଁ କରିକି ଖାଇକି ଆସିବା ଆଉ।
ହଁ ଠିକ କଥା କହିଲ। ଆଚ୍ଛା ରୋଷେଇ ବାସ କିଏ କରିବ? ତମେ କରିବ ନା କାହାକୁ ଡାକିବା କରିବାକୁ?
ନା ନା ରୋଷେଇ ବୋସେଇ ଟେନସନ ନିଅ ନା ଆମ ଲଳିତ ଅଛି ନା। ତାକୁ ତ ସବୁ ଆସୁଛି ସେ ସଳା ସିଏ ହଁ ସବୁ କିଛି ରାନ୍ଧିବ। ଯାହାକି ଆମେ ତାକୁ ସହଯୋଗ କରିବା ରୋଷେଇ ବୋଷେଇ କରିବାରେ। ଆଉ ଆମର କିଛି ନାହିଁ। ଯାହା ତାକୁ ସବୁ ଆସୁଛି ରାନ୍ଧିବାରେ।
ମୁଁ ମୁଁ ଶୁଣିଥିଲି କୁଆଡେ ମୁଁ ଶୁଣିଥିଲି କୁଆଡ଼େ ଲଳିତ ବହୁତ ମଟନ୍ ଟେଷ୍ଟରେ ରାନ୍ଧିଥାଏ।
ହଁ ହଁ ବହୁତ ଭଲ ଶୁଣିଛ। ସତକଥା ବି ଶୁଣିଛ। ମଟନ କଣ ଛିଙ୍ଗୁଡି ଭଲ ରାନ୍ଧେ, ମାଛ ବି ରାନ୍ଧେ। କବାବ ଥରେ କରିଥିଲୁ। ବହୁତ ମନେ ପଡୁଛି ସେ ଟେଷ୍ଟ ଏବେତି ଯାଇନି ପାଟରୁ। କବାବ ବି ବହୁତ ଭଲ କରେ। ଆରେ ରୋଷେଇ ଚିନ୍ତା ନିଅନ। ଖାଲି ଆମେ ପ୍ଲନ୍ କରିବାର ଅଛି। ଯେ ଅଗଷ୍ଟ ମାସ ଆଡେ ଯୋଉ କରିବା। ଜାଗା ଭଲ ଥିବ ପାଣି ପାଣି ସୁବିଧା ଥିବ। ବର୍ଷା ପାଗ ନା ବର୍ଷା ବର୍ଷା କିଛି ନହଇକି ଯେମିତି ଭଲସେ ଭଲସେ ହେଇଗଲେ। ଗୋଟେ ଭଲ ଆଉ
ଆଚ୍ଛା କବାବ କରିକି ଖାଇଦେଲ। ଏକଲା ଏକଲା ଖାଇଦେଲ ମତେ କାହିଁ ମନ ପକେଇଲ ନାଇଁ। ଲଳିତା ପରେ ମତେ କହିଲା। ଶ୍ରୀକାନ୍ତଙ୍କ ଘରେ ଆମେ କବାଵ କରିକି ଖାଇଲୁ। ତାପରେ ମୁଁ ବି କହିଲି। ମତେ ଏକଲା ମତେ ଡାକିଲନି ଏକଲା ଏକଲା ଖାଇଦେଲ କେମିତି।
ଆରେ ନାଇଁରେ ଭାଇ ସେଦିନ କଣ ହେଇଥିଲା। ସେ ଗୋଟେ ଆଇ ପିଏଲ ମେଚ ଥିଲା। ବୁଝିଲା ନା ଆର ସି ବି କୁ କେ କେ ଆର ବୋଧେ। ସେ ବିଭୁ ମତେ ମେଚ ଦେଖିବାକୁ ଡାକିଲା। ଆମେ ଗଲୁ ଭଲ ଲାଗିଲାନି। ସବୁ ହାରିଗଲା କେ କେ ଆର। ଆମେ ପଳେଇ ଆସିଲୁ ବିଭୁ ରାଗି ଯାଇଥିଲା। ମୋର ବି ଇଣ୍ଟରଭ୍ୟୁ ରେ ଇଣ୍ଟରଭ୍ୟୁ ଥିଲା ଏଗ୍ଜାମ। ପଳେଇ ଆସିଲି କହିକି। ସିଏ ରାଗି ଯାଇଥିଲେ ତ। ତା ମନ ଟିକେ ଶାନ୍ତି ହବା ମୁଁ କହିଲି ଆସ କବାଵ ଟିକେ ଫିକସ କରିଦବା। ତା ମନ ଟିକେ ବୁଝିବା ପାଇଁ କରିଥିଲୁ। ବେଶୀ ନ ଆମେ ତିନି ଜଣ ପିଲା କରିଛୁ। ଆଉ ସେ ପିଲି ସେ ପଳେଇ ଆ ବୋଲି କହିଲା। ଭୋପାଲ ପଳେଇି ପଳେଇବି କରିବା ଆସତ। କରିଦେଲା ଏବେ ଆମେ ଗଲେ ନହଲେ କରିବାନି କି। ସିଏ ସିଏ ତ ଆସିବ ଅଗଷ୍ଟ ଦଶ ରେ। ଆମେ ବି ଜୁଲାଇ ଲାଷ୍ଟ ରେ କବାବ ଗୋଟେ କରିଦବା। ବାଣ୍ଟିଦବା ଆଉ।
ହଁ ଠିକ୍ କଥା ଗଲା। ଆଚ୍ଛା ଏଥିରେ ଗୋଟେ ପ୍ରୋବ୍ଲେମ ଗୋଟେ ରହୁଛି। ବର୍ତ୍ତମାନ ମୁଁ ଆମିଷ ବର୍ତ୍ତମାନ ଆଉ ଖାଉ ନାହିଁ। ତ ସେଥିରେ କଣ କରିବା। ଛତୁ କିି ପନିର ଟେ ଯାହାବି କରିବାକୁ ପଡିବ ନା।
ଆରେ ଭାଇ ଆମିଷ ଛାଡି ଦେଇଛ। ପୁରା ସମ୍ପୂଣ୍ଣ ଛାଡି ଦେଇଛ କି?
ଆରେ ହଁ ହଁ କାହିଁକି ନା ଆମିଷ ଆଉ ଖାଇବାକୁ ଭଲ ଲାଗିନାହିଁ। ମଝିରେ ଗୋଟେ ମାସ ତଳେ ମୁଁ ଖାଇଥିଲି। ଗୋଟେ ବାନ୍ତି ହେଇଗଲା ଆମିଷ ଖାଇଲାଠୁ। ତ ସେଇଦିନଠୁ ଟୋଟାଲି ମୁଁ ଆମିଷ ଆଉ ଖାଉନାହିଁ।
ଆଚ୍ଛା ତାହେଲେ କହିବୁନ ସେ କଥା ଟା। ମୁଁ ଭାବୁଥିଲିମ ଆମେ ଯ ଖାଉଛ। ପୁରା ଛାଡିଦେଲ ତାହେଲେ ଗୋଟେ କାମ କରିବା ଆମେ ମଟନ କଷା ସାଙ୍ଗରେ ଆଉ ଚିଙ୍ଗୁଡି ଯୋଉ କହୁଥିଲି। ଚିଙ୍ଗୁଡି ଆଉ କରିବାନି। ତମେ ତ ମଟନ ଖାଉନ ତାହେଲେ କେଜି ରୁ ଟିକେ କମ ଆଣିଲେ ବି ଚଳିବ କି କେଜି ଆଣିଦବା। ଆଉ ତମେ ଛତୁ ପନିର ଦିଟା ଭିତରୁ ତମକୁ ଟିକେ କୋଉଟା ବହୁତ ଇଚ୍ଛା ଲାଗେ?
ତ ମତେ ତ ବହୁତ ଭଲ ଲାଗେ ପନିର ଟିକେ ତ ପନିର ସାହି ଟିକେ କରିଦେଲେ ବହୁତ ଭଲ ଲାଗିବ।
ହା ନିଶ୍ଚୟ କରିବା ନା ଭାଇ ତମେ ଖୁସିରେ ଆମେ ତମେ ଖାଇବନି ଯଦି ମଟନ ଫଟନ। ଆଉ ଖାଲି ତ ଭାତଫାତ ଖାଇବାକୁ ଭଲ ଲାଗିବନି ତମକୁ ଆମକୁ ବି ଭଲ ଲାଗିବନି। ତାହେଲେ ତମେ କହିଲା ପରା ଗୋଟେ ପନିର ଚିଲି କରିବା ଭଲ ଲାଗିବ କି ତମକୁ ଖାଇବାକୁ?
ହଁ ହଁ ଠିକ୍ କଥା ପନିର ଚିଲି କଲେ ତ ବହୁତ ଟେଷ୍ଟ ଲାଗିବ। ପଡିଚେ ତ ବହୁତ ପନିର ଚିଲି ରାନ୍ଧିଛି। ଏ ବର୍ତ୍ତମାନ ସେ ସେ ହିଁ ରାନ୍ଧିବ ପନିର ଚିଲି କଣ କହୁଛ?
ହଁ ତାହେଲେ ସେମିତି କରିବା। କଣ କରିବା ପନିର ଚିଲି ତ ଆମେ ତ ବେ ବହୁତ ଖାଇବୁନି ଟିକେ ଟିକେ। ଆଉ ତମ ପାଇଁ ଟିକେ ଭଉତ କଷା ବିରା କରିକ ମାନେ ଗ୍ରେଭି ଟାଇପର ଟିକେ ଟିକେ କରିକି ଶୁକିଲ। ଶୁକିଲା ପୁରା ଗ୍ରେଭିକରିକି କହିବାକୁ ଗଲେ। ଆଉ ଜୁସ୍ ତ କରିବା କଣ ଗୋଟେ ଟିକେ ଗ୍ରେଭି ଉପରେ ଭେଜ୍ ଜିଅ ଜୁସ୍ ଟିକେ କରିଦେବା ପନିର ଭେଜ ସାଲାଡ ଆମେ ଟିକେ ଖାଇଦବା ହବନି କି ତମ ପାଇଁ?
ହଁ ଠିକ୍ କଥା କହିଲ ଠିକ୍‌ କଥା କହିଲା ଆଚ୍ଛା ବିଭୁ ଭାଇ କଣ ଆମେ ଖାଲି ଡୋମିନୋସ୍ ଆଉ ଡୋମିନୋସସ୍‌ ର ଖାଲି ପିଜା ଅର୍ର କରି ଖାଉଛି କୁଆଡେ। ତାର କଣ ଲଟରୀ ଲାଗିଗଲା କି ତାର?
ନାଁ ଲଟିରୀ ନାଇଁଜି କଣ ହେଇଛି ଏବେ? ତାଙ୍କ ଘରେ ତାକୁ ପଇସା ପଠେଇଥିଲେ ରୁମ୍ ପଇସା ପାଇଁ। ମାନେ ହଷ୍ଟେଲରେ ସବୁ ବାନ୍ଧା ବାନ୍ଧି କରିବା ପାଇଁ ଏ ଶଳା କଣ କରୁଚି? କଣ ଲା ପ୍ଲି କେସନ ଲେଖିକି ପଛେ ଦେବି କହିକି ସେ ଦି ତିନି ହଜାର ଟଙ୍କାରେ ସବୁ ଅଡ୍ରର କରିକି ମନ ଇଛା ଖାଉଚି ତାଙ୍କ ଘରେ ପଚାରିଲେ କହୁଚି ଏମିତି ସରିଗଲା ସେମିତି ସରିଗଲା ସବୁ ମିଛ ସତ କହିକି ରଖୁଚି। ମତେ ଥରେ କଲ୍ କରିଥିଲା କହିଲା ହଇରେ ଶ୍ରୀକାନ୍ତ ପାଆଁଶ ଟଙ୍କା ଅଛି ବୋଲି ପଠେଇଲୁ ମୁଁ କଣ ଟିକେ ଅଡ୍ରର କରିକି ଖାଇବି। ମୁଁ କହିଲି ଭାଇ ମୁଁ ତ ଆସିଚି ବ୍ୟାଙ୍ଗଲୋର। ମୁଁ ତତେ କୁଆଡେ ପଇସା ପଠେଇବି ମତେ ତ ପଇସା ନିଅଣ୍ଟ ଏଇ ବ୍ୟାଙ୍ଗଲୋରେ ଏତେ ପଇସା ମୁଁ
ହଁ ଠିକ କଥା କହିଲ ଠିକ କଥା କହିଲ।
ହା ଏମିତି କହିଲି ଆଉ କଣ କରିବି ତମର କଁ ଖାଇବା ପିଇବା ସବୁ ସରିଲା ଏବେ?
ନା ନା କହିଲି ପରା ମା ରୋଷେଇ କରୁଛନ୍ତି। ରୋଷେଇ ସରିଗଲାଣି ବୋଧେ ସେଥିପାଇଁ ମା ମତେ ଗୁରାଳି ହେଲେଣି ତ କଣ କରିବା ଯାଇକି ଖାଇବାକୁ ପଡିବ। ପ୍ରତ୍ୟେକ ଦିନ ତ ଖାଇଲାଠୁ ସାଢ଼େ ଆଠାରୁ ନଅଟା ହୋଉଛି ଆଉ କଣ କରିବା? ବ୍ୟସ୍ତ ବହୁଳ ଜୀବନରେ ଏମିତି କରିଆକୁ ପଡୁଛି ଆଉ।
ହା ହେଲେ ଆଜି ଆଉ ଖରା ବେଳେ କଣ ଖାଇଥିଲ?
ଆରେ ମୁଁ ଖରାବେେଳେ ଖାଇଥିଲି ଭାତ ଡାଲି ଏବଂ ଛ ସରି ପନିର ତରକାରୀ ଏବଂ ଚିପ୍ସ୍।
ଆଚ୍ଛା ଆଚ୍ଛା ମୁଁ ବି ଖରାବଳିଆ ଭାତ ଡାଲି ହେଇଥିଲା ପିଜିରେ ସେ ଗୋଟେ ସାଙ୍ଗର ମୋର କଣ କଲୁ କବାଜ୍‌ ପଚାଶ ଟଙ୍କା ଧରି ପଳେଇ ଆସିଲି ପାଞ୍ଚଟା ଟଙ୍କା ଲେଖେ ପିସ୍ ଆସିଲା ଭାତ ଡାଲି ସେ କବାବ ଟିକେ ଆଣିକି ଖାଇବି ଦେଲୁ ସେମିତି ହେଇକି ଅଫିସ ପଳେଇଥିଲି ଆସିଲି ଗଲି ଅଫିସକୁ ଦିଟାକୁ ପୁଣି ଅଫିସ ର କାମ କରିକି ଆସିକି ହେଲା ତ ପାଞ୍ଚୁଟା। ସେ ଟିକେ ଡ୍ରେସ୍‌ ଟିକେ ସଫା କରିବାର ଥିଲା ଡ୍ରେସ ଯାକ ସଫା କରିକି। ଏବେ ତ ଖାଇକି ତମ ସାଙ୍ଗେରେ କଥା ହେଲି। ବହୁତ ଦିନ ହେଲା କଲ୍ କରିନଥିଲ ତ ଆଜି ଟିକେ କଲ୍ କରି ବୋଲି ମନ ପଡିଲା ତ
ଆଚ୍ଛା ହଉ ହଉ ଆଚ୍ଛା ଶ୍ରୀକାନ୍ତ ବୋଉ ମତେ ଖାଇବାକୁ ଡାକିଲାଣି। ତ ମୁଁ ଆସୁଛି ଟିକେ ପରେ ଏବେ କଥା ହେବା ପୁଣି।
ହଁ ହଁ ନିଶ୍ଚୟ ନିଶ୍ଚୟ ତମେ ଯାଅ ଖୁଅ ରାତି ହେଲାନି ବୋହୁତ ମୁଁ ତ ଖାଇବା ସରିଲା। ଆଉ ମୁଁ ବି ଯିବି ସେ ଡ୍ରେସ୍ ଯାଙ୍କ ସବୁ ଶୁଖେଇକି ମୋର ଟିକେ କଲେଜ କାମ ଅଛି ପଢାପଢି କରିବି। ତମକୁ ପୁଣି ମୁଁ ଫ୍ରି ହେଲେ ସଟର ଡେ କି ସଣ୍ଡେ କଲ୍ କରିବି କଥା ହବା ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ହଁ ଠିକ୍ ଅଛି ରହୁଛି ମୁଁ।
ହଉ ଆଜ୍ଞା ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।